ହଁ ହାଲୋ ହଁ କୁହ ।
ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ଆଜ୍ଞା।
ଛନା ବାହାରେ ଅଛନ୍ତି?
ନା ଘରେ ଅଛି।
କଣ କରୁଛନ୍ତି?
ଏଇ ଯାଇଥିଲୁ ତ ମେଡିକାଲ ଏବେ ଆସିଲୁ ଆଉ।
ମେଡିକାଲ ମାନେ କୋଉ ମେଡିକାଲ ଯାଇଥିଲେ?
ଏ ଏଲ ବି ପଟିଆ।
କୁଅ ମେଡ଼ିକାଲ୍ ଏଟା?
ସେଟା ହଉଛି ଏଲ ବି ପ୍ରସାଦ
ଓ ହୋ ଆଖି ହସ୍ପିଟାଲ। ଓହୋ କାର କଣ ହେଇଛି ଆ ଇଛି ତମର
ଏଇ ଆମ ସାନ ପୁଅଟାରେ ହେଇଛି ଆଉ ନେଇକି ଯାଇଥିଲୁ ଆଉ।
ଏ କେତେ ବଡ଼ ପିଲାଟି?
ଏଇ ଛଅ ବର୍ଷର ଆଉ।
କଣ ତା ଆଖି ହେଇଥିଲା?
ଆଖି କାଳେ ଆଲାର୍ଜିିକ ହେଇଛି ଇନଫେକ୍ସନ ଅଛି ଆଉ ଦେଖେଇକି ଦେଲେ ଔଷଧ।
ମାନେ କଣ ହଉଥିଲା କଣ ଆଖି ତାର?
ସବୁବେଳେ ଅ ମେଣ୍ଡିିଆ ଚପଡ଼ା ହୁଏ। ଆଉ ଥଣ୍ଡା ଅଧିକ ହେଇଗଲେ ଆଖି ଲାଲ ପଡ଼ିଯାଏ। ଆଉ ବେଳେ ବେଳେ କୁଣ୍ଡେଇ ହୁଏ ଆଖିଟା। ସବୁବେଳେ ଆମ୍ ଆଖିଟାକୁ ମକଚିବ ଏମିତି ଆଉ।
ମାନେ ଏଇଟା କେତଦିନ ହେଲେଣିି ତାର?
ତାର ହଁ ହେଇଗଲାଣିି ଏରା ବର୍ଷେ ଖଣ୍ଡ ହବ ହଉଥିଲା।
ଆଛା ଆଗରୁ କୋଉଠି ଡାକ୍ତର ଦେଖେଇ ନଥିଲ?
ହଁ ଶିଶୁ ଡାକ୍ତରଙ୍କୁ ଦେଖେଇଥିଲୁ ସେ କହିଲେ ଯେ ଥଣ୍ଡା ଅଧିକ ରୁ ସେମ୍ ଉଡ଼ାଣ ହଉଛି ଆ ଯଦିବା ହଉଛି କାହିଁ କମୁନି ସେଇଟା ସେଥିପାଇଁ ଏଠିକି ନେଇ ଆସିଥିଲୁ ଆଉ।
ମାନେ ଥଣ୍ଡା ମେଡ଼ିସିନ୍ ହେତେବେଳେ ଖାଇଥିଲା?
ହଁ ଖାଇଥିଲା।
ଖାଇଲା ପରେ ବି କମିଲାନି।
ନା।
ତାପରେ ତମେ ଏଠିକି ଆଣିଲ ପଟିଆ ଏଲ ବି ବସି
ପଟିଆ
ଯେ ଏବେ ଦେଖେଇଲ ନା ଆଗରୁ ଦେଖିେଇଥିଲ?
ଆଗରୁ ଦେଖେଇଥିଲୁ ଉ ମା ତାରିଖରେ ଦେଖେଇଥିଲୁ ଏ ଆମର ବାର ତାରିଖ ଡେଟ ଥିଲା। ଆମର ଅସୁବିଧା ରୁ ମୁ ଆସି କଣ କହିଲେ?
ଆର ମାସ ଆଠ ତାରିଖରେ ଥିଲା।
ହଁ ଆଉ ଆମେ ଆସିପାରିନୁ ଟିକେ ସୁବିଧା ହେଲାନି ଆଉ ଆଜି ଆସିକି ଦେଖେଇଲୁ ଆଉ।
ଓହୋ ଆର ମାସ ଆଠଟାରେ ଥିଲା। ପୁଣି ମାସ ପରେ କହିଲେ ଆସି
ହଁ।
ହଁ ତାପରେ ଡେରିହେଲା ଏବେ ଦେଖ
ହଁ ଦେଖିଲେ ସେ ହଉଛି ଦେଇଥିଲେ ମତେ ପନ୍ଦର ଦିନ ପାଇଁ। ସିଏ କହୁଛନ୍ତି ମାସକ ପାଇଁ ମୁଁ କହିଲି ନା ତ ମାସ ତ ଗଲାନି। ସିଏ କହିଲେ ବେଶୀ ବେଶୀ ପଡ଼ିଯାଉଥିବ ବୋଲି ମୋତେ କହିଲେ ମୁଁ ଆଉ କିଛି କହିଲି। ଆଉ ତାପରେ ସେ ହଉଛି ମେଡିସିନଟା ଦେଇଛନ୍ତି। ସେ କହିଲ ଅଧିକ ଏଲାର୍ଜି ହେଇଯାଇଛି।
ଓହୋ ମାନେ ଖାଲି ଡ୍ରପ୍ ପକେଇବାକୁ ଦେଲେ ନା ଟାବଲେଟ ଦେଇଛନ୍ତି ଖାଇବା ପାଇଁ।
ନା ନା ଖାଇବା ପାଇଁ କିଛି ଦେଇନାହାନ୍ତି। ଗୋଟେ ଆଖି ଧୋଇବା ପାଇଁ ଗୋଟେ ଦେଇଛନ୍ତି। ଆଉ ଆଖିରେ ଡ୍ରପ୍ ପକେଇବା ପାଇଁ ଦେଇଛନ୍ତି ତିନି ମାସ।
ଆଖି ଧୋଇବାକୁ ମାନେ କେମିତି କଣ ଧୋଇବ।
ଗୋଟେ ସ୍ପ୍ରେ ଟାଇପରେ ଦେଇଛନ୍ତି। ଏଇ ଯୋଉ ଆଖି ଚୁଟି ଗୁଡାକ ସେଗୁଡା ସବ ପୋଛାଇ ଧୁଆହବ ତୁଳାରେ।
ମାନେ କଣ କେମିତି ସେଟା ପଡିବ ସବୁ।
ସେଟା ହାଲକା ଭାବରେ ପଡିବ ପାଣିଟା ଦେଇଚନ୍ତି। ସେଇଟା ଏମତି ତୁଳାରେ ଆସ୍ତେ ଆସ୍ତେ ଧୁଆ ହବ ପୋଛା ଯିବ।
ମାନେ କେତେ ଥର ଦିନକୁ ପୋଛିବୁ।
ଦିନକୁ ଥରେ ନଖା ଦେଇଚନ୍ତି ଆଉ
ମାନେ ସେଟା କେତେ ସକାଳଟା ରାତିରେ?
ସେଇଟା ସନ୍ଧ୍ୟା ବେଳେ କରିବାକୁ ପଡିବ।
ଓହୋ ସେ ସନ୍ଧ୍ୟା ରାତିରେ ଖାଲି ଆଖିଟା ପୋଛା ହବ।
ହଉ
ପରେ ଆଉ ଗୋଟେ ଡ୍ରପ୍ ଦେଇଚି ପକେଇବା
ପକେଇବା ପାଇଁ ଦିନକୁ ଚାରିଥର ପଡିବ।
ମାନେ ଦି ଆଖିରେ ଟୋପେ ଟୋପେ ପ ପିଅ ନା କଣ ହଉ ପୁଣି ଆଉ କହୁଛନ୍ତି ଆସିବା ପାଇଁ ଏଟା କମଗଲା ଆଉ ଆସ
ନାଇଁ ନାଇଁ ପୁଣି କହିଛନ୍ତି। ତିନି ମାସ୍ ରେ ଆସିକି ଦେଖିବାକୁ କମିଲା କି ନାଇଁ ତମେ ଜାଣିବେ କେମିତି?
ଆଚ୍ଛା ଆଚ୍ଛା ତାହଲେ ଏବେ ଡାକ୍ତରଖାନା ରୁ ଫେରିଲ।
ହଁ
ଆଉ ମାନେ ସେଟା କଣ ବଡ ହସ୍ପିଟାଲ ଟା?
ହଁ ବଡ଼ ହସ୍ପିଟାଲ୍ ଟା
ମାନେ ଏଠି କଣ ଅପରେସନ ସବୁ ହଉଚି।
ବଡ ମେଡିକାଲ ଟା ପରା ଆଉ
ଆଚ୍ଛା ତମେ ଯୋଉଠୁ ରହିଥିଲ ଏଠୁ କେତେ କେତେ ବାଟ ହବ? ସେ ମେଡିକାଲ ଟା ତମ ରହୁଥିଲା।
ସେଉଠୁ କୋଡିଏ କିଲୋମିଟର ଦୂରରେ ହବ।
କୋଡିଏ କିଲୋମିର ହବ ବହୁତ ବା ସେଇ ହଉଛି ଆଉ ତମେ କେମିତି ଗଲ କେମିତି?
ଏ ଭାଇ ସାଙ୍ଗରେ ଗଲୁ ସ୍କୁଟିରେ ଆଉ ଯାଇଥିଲୁ ଆଟା ବେଳେ ଆଉ ଆସିଲୁ ଏବେ ଆଉ।
ଆଉ ସେଠିକି ଅଟୋ ଫଟୋ କି ଟାଉନ୍ ବସ ଯାଉନି?
ହଁ ଯାଉଚି ଅଟୋ ଫଟୋ ଯାଉଛି ସେ ଅଛନ୍ତି ତ ଭାଇ ନେଇଗଲେ ଆଉ।
ଆଚ୍ଛା ଆଚ୍ଛା ଆଉ ବାଟ କଣ ଖାଇଲ ନା ସେମତି ଡାଇରେକ୍ଟ ପଳେଇ ଆସିଲ?
କଣ ଖାଇବୁ ଏଇ ଥଣ୍ଡା ଟିକେ ପୁଅଟା ଥଣ୍ଡା ଗୋଟେ ଆଇସ୍କ୍ରିମ ଟି ଖାଇଲା ଆଉ କିଛି ।
ଆଚ୍ଛା ମାନେ କଣ ଡାକ୍ତରଖାନା ଗହଳି ଥିଲା ନା ଫାଙ୍କା ଥିଲା ତମେ ଦେଖ
ନାଇଁ ନାଇଁ ଗହଳି ଅଛି ମାନେ ଆମ ନମ୍ବର ଯେ ତଳେ ପଇଲା।
ମାନେ ଆଗରୁ ନମ୍ବର କରିବାକୁ ପଡିବ ନା ଯାଇକି ନମ୍ବର କଲ ଆଜି?
ନା ନା ଆଗରୁ ତ ନମ୍ବର ଫାଷ୍ଟ ଗଲେ ନମ୍ବର କରିବାକୁ ପଡିବ ଏବେ ଆଜି ଗଲୁ ନମ୍ବର କରାହେଇଥିଲା ଆଗରୁ
ଓହୋ ମାନେ ଗଲେ ସେମାନେ ସାଙ୍ଗେ ସାଙ୍ଗେ ଦେଖି
ହଁ ନା ନମ୍ବର କହିଲେ ଡାକିବା ଆଉ
ନଗଲେ ଡାକିବେ ଦେଖିବେ ମାନେ ଗୋଟେ ଜାଗାରେ ଦେଖନ୍ତି ନା ଆଉ ଅନ୍ୟ ଜାଗାରେ ପୁଣି ଦେଖନ୍ତି।
ନା ଗୋଟେ ଜାଗା ଟେଷ୍ଟ କରୁଛନ୍ତି ଗୋଟେ ଜାଗାରେ ଦେଖୁଛନ୍ତି।
ସେଟା କୋଉଠୁ ଆଣିଲ?
ସେ କାଉଣ୍ଟର ଭିତରୁ ଅଛି।
ତାଙ୍କରି ମେଡିକାଲରେ ଅଛି।
ହଁ।
ମାନେ ତାଙ୍କର କଣ କମ ପଇସା ନିଅନ୍ତି ନା ଠିକ ପଇସା ନିଅନ୍ତି।
ନା ନଉଥିବେ ଠିକ ପଇସା ଆଉ କାହିଁକି
ଆଉ ସେମାନେ ସେଠି ତୁଳା ଦିଅନ୍ତି?
ତୁଳା ହେଠି ବିକି ହଉଛି ଆମେ ମାଗିକି ନେଇ ଆସିଲୁ।
ମାଗିଲେ କଣ ବେଶି ଦିଅନ୍ତି ନା ଅଳ୍ପ ଟିକେ ଦିଅନ୍ତି?
ଦଉଛନ୍ତି ମାଗିଲେ ଆଉ ଟିକେ ଅଧିକ ଦଉଛନ୍ତି କିଏ କାହାକୁ ଟିକେଏତିକି କମ୍ ଦଉଛନ୍ତି ଯିଏ ମାଗି ପିଲା ଅଧିକ କରି ତ ଦଉଛନ୍ତି ଯିଏ ନମାଗିଲା ନାଇ ଆଉ।
ଓହୋ ତାହେଲେ ତିନି ମାସ ପାଇଁ ତମେ ଔଷଧ ନେଇକି ଆସିଲ।
ହଁ ତିନି ମାସ ପାଇଁ ନେଇ ଆସିଛି।
ପୁଣି ତିନି ମାସ ପରେ ପୁଣି ଆସି
ହଁ ପୁଣି ତିନି ମାସ ପରେ ଦେଇଛି।
ଆଛା ତାହେଲେ ଭଲ ଡାକ୍ତର ସବୁ ଭଲ ଟ୍ରି
ହଁ ହଁ ଭଲ ଟ୍ରିଟମେଣ୍ଟ କରୁଛନ୍ତି ବହୁତ ଲୋକ ରହୁଛନ୍ତି। ଆମ ସେପଟରୁ ବି ଆସୁଛନ୍ତି ବହୁତ ଲୋକ ଆସୁଛନ୍ତି ଆମର ର ଭଦ୍ରକୁରୁ।
ସବୁଆଡୁ ଲୋକ ଆଉଥିବେ ଆଉ।
ହୁଁ।
ଏଟା ବଡ ହସ୍ପିଟାଲ ଟା ନା।
ହଁ ହଁ।
ତମେ ଗାଁ ରୁ କେମିତି ଆସିଥିଲ?
ଆମେ ଗାଁ ରୁ ଟ୍ରେନ ରେ ଆସିଲୁ ଆମ ଷ୍ଟେସନରୁୁ ବସିଲୁ ଆସିକି ଏଠି ଭୁବନେଶ୍ଵର ଓହ୍ଲେଇଲୁ।
ମାନେ ତମ ଗାଁରୁ ବସ ରେ ଆସିବା ସୁବିଧା ନା ଟ୍ରେନରେ ଆସିବା ସୁବିଧା?
ଆମର ଟ୍ରେନରେ ଆସିବାକୁ ସୁବିଧା ବସ ରେ ବି ଅଛି ସୁବିଧା। ବସରେ ଆସିଲେ ଅଧିକ ପଇସ୍ କଣ କହିଲ?
କଣ କହିଲେ?
ମୋନେ ବସରେ ଆସିଲେ ଅଧିକ ପଇସା।
ଅଧିକ ପଇସା ମାନେ କେତେ ପଇସା ପଡେ ତମ ଘର ପାଖରୁ ଭୁବନେଶ୍ଵର?
ଅଢ଼େଇଶ ଟଙ୍କା।
ଅଢେଇଶ ଟଙ୍କା। ଆଉ ଯଦି ଟ୍ରେନ ରେ ଆସିବ?
ତିରିଶ ଟଙ୍କା।
ତିରିଶ ଟଙ୍କା।
ହୁଁ।
ମାନେ ତିରିଶ ଟଙ୍କାରେ ତମେ ତମ ଷ୍ଟେସନରୁ ଓଲହେ ଆସି ଭୁବନେଶ୍ୱର ଷ୍ଟେସନେ ଓଲ୍ହେଇବ ତିରିଶ ଟଙ୍କାରେ।
ତିରିଶ ଟଙ୍କା।
ଆଉ ତାପରେ ସେଉଠୁ ତମ ଭାଇ ଘର କେତେ ବାଟ?
ସେଇଠୁ ଆଉ ହୁଁ କିଲୋମିଟର ଭିତରେ ଆଉ
ନା ଏତେ ବାଟ ହବ ନା।
ହଉ ସେଇ ପାଖାପାଖି ହବ ଆଉ
ଓହୋ ଉ ତାହେଲେ ସେଇଠି ପାଖ ସୁବିଧା ହଉ ତମକୁ ଆଉ ଆଉ ଟ୍ରେନ୍ ରେ ତମେ କେତେବେଳେ ବସିକି ଆସିିକି ପହଞ୍ଚ ଭୁବନେଶ୍ଵରରେ?
ଛଅଟାରେ ବସିଲେ ଏଠି ନଅଟା ସାଢେ ନଅଟା ସୁଦ୍ଧା ଓଲ୍ହୋଉ।
ତାହଲେ ବହୁତ୍ କମ ସମୟ ଲାଗେ ବସ୍ ରେ ଆସିଲେ।
ବସ୍ ରେ ଆସିଲେ ଯଦି ଛଅଟାରେ ଆସିଲେ ଦଶ୍ ଟା ଏଗାର୍ ଟା ହେଇ ଏଗାର୍ ଟା ହେଇଯିବ।
ଆଉ ବସ ରଖି ରଖିକା ସବୁଆଡେ ଆସିବ ଆଉ
ହଁ
ଆଚ୍ଛା ଆଉ ତାହେଲେ ପୁଣି ପୁଅ କଉଦିନ ଗାଁ କୁ ଯିବେ?
କାଲି ଆଡୁକୁ ପଳେଇବୁ ଆଉ
କଣ ସେଇ ଟ୍ରେନ୍ ରେ ନା ବସ୍ ରେ ଯିବ?
ନାଇଁ ଟ୍ରେନଲେ ଯିବୁ।
ଟ୍ରେନ ରେ ଗଲେ ଫୁନି ତମ ଘର ପାଖରେ ଓହ୍ଲେଇବ ଆଉ।
ପୁଣି ଆମ ଘର ପାଖରେ ଓହ୍ଲେଇବି ଯାଇକି।
ମାନେ ଟ୍ରେନ୍ ନେ ହେଉଠୁ ତମ ଘର କେତେ ବାଟ ହବ?
ଦି କିଲୋମିଟର୍ ହବ ଆଉ
ତମେ ଯାଅ ହେଠି
ସେଇଠି ଅଛି ଅଟୋ ଫଟୋ ଅଛି ବସ୍ ଅଛି ଵି ନହନେ ଆମ ପୁଅ କୁ କହିଲେ ଆସି ଗାଡ଼ିରେ ନେଇଯିବ।
ହଁ ତାହେଲେ ପୁଅ ଅଛି ଯଦି ଗାଡ଼ିରେ ନେଇଯିବ ଆଉ ନହେଲେ ଅଟୋ ଫଟୋରେ ପଳେଇବ ବସ୍ ଟାଇମ୍ କଣ ଠିକ ଅଛି ତାଙ୍କେ ପହଞ୍ଚିଲା ବେଳକୁ କଣ ବସ୍ ଥିବ?
ବସ୍ କଣ ସବୁବେଳେ ଅଛି ତମର?
ହଁ ସବୁବେଳେ ଅଛି। ସେ ଲକ୍ଷ୍ମୀ ବସ୍ ଟା ଚାଲିଛି ଆମର।
ଆଉ ଅଟୋ ସବୁବେଳେ ଥିବ।
ହଁ ଅଟୋ ସବବେଳେ ଅଛି ସେଠି।
ଆଉ ଅଟୋବାଲା କେତ୍ ପଇସା ନିଅନ୍ତି ତମ ଘର ପାଖକୁ? ମାନେ ଜଣକା କୋଡିଏ ଟଙ୍କା।
ହଁ।
ଓହୋ ଆଉ ତାହେଲେ କାଲି ତାହାଲେ କେତେବେଳେ ବୁଲି ବାକୁ ବାହାରିବ?
ଆମେ ବାହାରିବୁ ଏଠୁ ଭାବୁଚୁ ନଅଟା ଦଶ୍ଟା ବେଳେ ପଳେଇବୁ ଭାବିଚୁ।
ଓ ଟ୍ରେନ୍ ସେତିକି ବଳେ ଅଛି ନା କଣ?
ଅଛି ହଁ ଆମେ ଦି ଟାରେ ଯାଇଁ ଓହ୍ଲେଇବୁ।
ସେଠି ଯାଇ କେତେବେଳେ ପହଞ୍ଚିବ?
ଦିଟାରେ
ହ ଦିଟାରେ ତ ଖରା ହେଇଥିବ ସେତେବେଳେ? ତମେ ଅଟୋରେ ପଳେଇବ ନା ଆଉ ତମ ଗାଡି ଅଛି କଉଚ
ଗାଡି ଅଛି ପଳେଇବୁ ହଁ।
ଓହୋ ତାହାଲେ ତାହଲେ ପଳେଇ ଯିବ ଆଉ ତମ ସେଠି ଘରେ ସବୁ ରୋଷେଇବାସ କରି
ରୋଷେଇ କରିକି ର ରୋଷେଇ କରିବନା ଆମ ଯା ମାନେ ଅଛନ୍ତି ଦେଇଦେବେ ଆଉ।
ହଉ ହଉ ମୁଁ ରଖୁଛି ଟିକେ ବ୍ୟସ୍ତ ଅଛି।
ହଉ ହଉ।